ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ କରୁଛନ୍ତି ଆପଣ।
ଏଠି ବସିଛି ଆଉ ଆପଣ।
ମୁଁ ବି ସେୟା କାହିଁକି ନା ଯୋଉ ପ୍ରକାରେ ବାହାରେ ମେଘ ପକାଉଛି ତ ଘରେ
ହଁ ପରା କୁହନ୍ତୁନି ସେ ଛାଡୁ ହିଁ ନାହିଁ। ସେମିତି ଚଲେଇଛି ହଁ ସେମତି ଚାଲୁଛି କଣ୍ଟିନ୍ୟୁଅସ୍ଲି। ଆଚ୍ଛା।
ପକେଇ ସେ କଣ ଛାଡ଼ିଲେ ଟିକେ କଣ ଛାଡ଼ିଲେ କୁଆଡେ କଣ ଯାଆନ୍ତେ ବୁଲିବାକୁ କି ଖେଳା ଖେଳି କରିବାକୁ। କିନ୍ତୁ ସେତିକି ବି ସେ କରିବାକୁ ଦଉନି। ଆଜ୍ଞା ଆଉ ଆପଣଙ୍କର ଖାଇବା ପିଇବା ସ
ଆଜ୍ଞା ସରିଲାଣି। ଆପଣ। ହାଲୋ। ହାଲୋ।
ଏବେ ଆପଣଙ୍କୁ ମୋ କଥା ସୁବିଲା?
ଆଜ୍ଞା ସୁଭିଲା।
ଆଜ୍ଞା ଯଉ କଣ କହୁଥିଲିତ ଆପଣଙ୍କୁ ନା ଆଉ ଆପଣଙ୍କର ଖାଇବା ପିଇବା କଣ ହେଇଛି?
ଆଜି ହେଇଥିଲା ଭାତ ଡାଲମା ଦହି ବାଇଗଣ ଆଉ ପୋଟଳ ବେସନ ଆଳୁ ତରକାରି।
ଛା ତାହେଲେ ଆଜି ଆପଣ ବହୁତୁ ସୁସ୍ୱାଦି ଖାଦ୍ୟ ଖାଇଛନ୍ତି ଆଜି।
ହା-ହା ଆଜ୍ଞା ସେମିତି କିଛି ଆଉ ଆପଣଙ୍କର?
ଆମର ତ ହେଇଥିଲା ଆମର ଭାତ ଡାଲି ଆଉ ଆମର ଅଣ୍ଡା ଟିକେ ଭାଜି ଦେଇଥିଲୁ।
ଆଜ୍ଞା।
ଆଉ ଏମିତି ଶାଗ ଭଜା ଟିକେ ଆଉ।
ଆଜ୍ଞା!
ଶାଗ ଭଜା ଶାଗ ଭଜା ଜାଣିଛନ୍ତି ସଜନା ଶାଗ।
ହୁଁ ହୁଁ ଶାଗ ଭଜା ଜାଣିନୁ ଓଡିଶାର ଛୁଆଟି।
ନାଇଁ ଆପଣ ଯୋଉ। ଉ ଯେମିତି ଆପଣ ଆଜ୍ଞା କହିଲେନି କି ମୁଁ କହିଲି ଶାଗ ଭଜା ଜାଣିନାହାନ୍ତି ନା କଣ।
ନାଇଁ ମତେ ସେଇଟା ସୁବିଲାନି ସେଇଥିପାଇଁ କହିଲି।
ଆଚ୍ଛା ଆଚ୍ଛା ଆଜ୍ଞା।
ଶାଗ ଭଜା ପୁଣି ସେଇଟା ପୁଣି ମୋର ସବୁଠୁ ପ୍ରିୟର ଜିନିଷ ଶାଗ।
ହଁ କଉ ଶାଗ କହିଲେ?
ସବୁ ଶାଗ ଏଇ ସଜନା ଶାଗଟା ମୋ ହଁ ସେ ସଜନା ଶାଗଟା ମତେ କଖାରୁ ପଡ଼ି ଭଜା ଯାହା ହେଲେ ନଲିଯଉ ମୁଗ ଯାଇ ପଡ଼ି ଭଜା ହେଲେ ଖାଇଛନ୍ତି କେବେ?
ହଁ ହଁ ହଁ ମୁଗ ହଁ ଖାଇଛି ନା।
ସେଇଟା ମୋର ସେଇଟା ତ ମୋର ବହୁତ ପ୍ରିୟ ଭଲ ଲାଗେନି ବଢିଆ ଲାଗେନି। ସବୁ ଶାଗ ମତେ ଭଲ ଲାଗେ କଖାରୁ ଡଙ୍କଟା ସେଇଟା ତ ମୋ ର ବି ବହୁତ ପ୍ରିୟ।
କଖାରୁ ଫୁଲ ଖାଇଛନ୍ତି ଆପଣ କେତେବେଳେ ପିଠଉ କରି କଖା
ହଁ ହଁ ହଁ କଖାରୁ ଫୁଲ ସବୁ।
ଆଜ୍ଞା।
ଆମର ସାଧା ଲୋକଙ୍କର ତ ସେଇ ଜିନିଷ ଶାଗ ମୁଗ ଆଉ ଆଜ୍ଞା।
ହଁ ଠିକ୍ ଠିକ୍ ଆମ ଓଡିଆ ମାନେ ତ ପଖାଳ ଟିକେ ହେଇଗଲେ କୁହନ୍ତୁନି
ପଖାଳ, ଆଳୁ ଭର୍ତା, ଶାଗ ଭଜା, ବଢିଚୁରା।
ଏଁ ପଖାଳ ଟିକେ ହେଇଗଲେ ଆମର ମାନେ କହିଲା ଲେଖା ବଢିଆ ଭୋଜନ ହଉଛି ପଖାଳ ଆମର ପଡିଗଲେ ସେଟା ଏକାଥରେ ପାଞ୍ଚ ଛଅ ଘଣ୍ଟା କଣ? ସନ୍ଧ୍ୟା ମାନେ ସକାଳେ ଖାଇଥିବେ ଯଦି ଆପଣ ସନ୍ଧ୍ୟାବେଳେ ଲାଷ୍ଟିଂଙ୍ଗ କରିଯିବ।
ନିହାତି।
ଆଉ କଣ ଆପଣ ପଢାପଢି କରୁଛନ୍ତି ନା?
ହଁ ହଁ ମୋର ପଢ଼ାପଢ଼ି ଚାଲିଛି ଏବେ। ଆପଣ?
କମାନ।
ଏବେ ପଢ଼ୁଛନ୍ତି ଆପଣଙ୍କର ଆପଣଙ୍କର କୋଉ ଇଏ ହେଲା କି? କୋଉ ଶ୍ରେଣୀ ହେଲା?
ଶ୍ରେଣୀ କିଛି ନାହିଁ। ଶେଣି ପାଠ ସରିଗଲାଣି।
ଆଜ୍ଞା।
ଆଚ୍ଛା ଏବେ ଖାଲି ପରୀକ୍ଷା ଦଉଛି ଆଉ।
ଓହୋ ଯଉ ବାହାର
ଚାକିରି ଖଣ୍ଡେ ପାଇଁ ଆଉ। ଆଜ୍ଞା ନାଇଁ ମୁଁ ସେମତି ସବୁ ଦଉନି ମୁଁ ବିଶେଷ କରି ଶିକ୍ଷୟିତ୍ରୀ ପାଇଁ କି। ସେଟା ଟିକେ ବେଶି ଅଧିକା ସେଥିପାଇଁ ଲାଗୁଛି ଆଉ ସବୁ ଦଉଛି ଆଉ ଆର ଆଇ ବାହାରିଥିଲା ଯୋଉ ଫରେଷ୍ଟର ଫରେଷ୍ଟ ଗାର୍ଡ଼। ଦଉଛି କିନ୍ତୁ ଅଧିକା କଷ୍ଟଟା ରହୁଛି ଏଇଥିରେ ଆଉ।
ଆଚ୍ଛା! ତାହେଲେ ଆପଣ ଶିକ୍ଷୟିତ୍ରୀ ହେବାକୁ ଚାହୁଁଛନ୍ତି।
ନିହାତି ପଚାରିବାର ଅଛି କିଛି।
ଆପଣଙ୍କୁ ସେଇଟା ଭଲ ଲାଗେ କଣ ପାଇଁ କିଛି କହିପାରିବେ ସେଇ ଉପରେ?
ଆ ସେମିତି ଭଲ ଲାଗେ ଭଲ ଲାଗିଲା ଆମସାଙ୍ଗେ ମିଶିବାକୁ। ସେଇ ଟା ପାଇଁ ଜଣା ନାହିଁ ମତେ କାହିଁ ଶାନ୍ତି ଲାଗେ ସେଇଠି ମତେ ମ ତେବେ ସେଇ ସେ ୟୁନିଫର୍ମଟା ପସନ୍ଦ।
ଆଚ୍ଛା ମାନେ ଛୋଟ ପିଲାଙ୍କ ସହିତ ମିଳିମିଶି ଚଳିବା ପାଇଁ ଆପଣଙ୍କୁ ବହୁତ ଭଲଲାଗେ।
ଆଜ୍ଞା ଆପଣ ଯେତେ ଦେଖିବେ ଘରେ କିଛିବି ଇଏରେ ବେ କିଛିବି ମନେ ରଖିଥିବେକି କଣ ଘରେ? କିନ୍ତୁ ଯାଇକି ସେଇ ସେଇ ଜାଗାରେ ପହଞ୍ଚିଲେ ଛୁଆଙ୍କ ସାଙ୍ଗରେ ମିଶିଲେ ଘରେ ଯେତେବି ଥାଉ ଯେ କେତେ ପ୍ରକାର ଟେନସନ୍ ସେଇ ଜାଗାକୁ ଗଲାପରେ ସେ ସବୁ ଜିନିଷ ଆପେ ଆପେ କୁଆଡେ
ଆଜ୍ଞା ଆଜ୍ଞା ହଁ ସେଟା ପୁରା ମୁଣ୍ଡୁରୁ ପୁରା ପଳାଏ ମାନେ ଘରେ ଯେତେବି ଆପଣ ଦୁଃଖରେ ଥିବେ ଯେ ତେବି କଷ୍ଟରେ ଥିବେ ସବୁ ଭୁଲିଯାଆନ୍ତି ସେଠିକି ଗଲା
ନିହାତି।
ସେଇଟାହିଁ ବୋଧହୁଏ କାହିଁକିନା ଛୋଟ ଛୋଟ ପିଲାଙ୍କ କଥାହିଁ ସେଇଭଳିଆ। ତାଙ୍କ କହିଲା ଲେଖା ହସ ତାଙ୍କ କାମ ସେ ଦୁଷ୍ଟ ହୋଉଥିବେ ତାଙ୍କୁ ପାଟି କରୁଥିବା ସେଇଟାବି ଗୋଟେ ବହୁତ ବଢିଆ ଲାଗେ। ତାପରେବି ମାନେ ଶିକ୍ଷକ ଲାଇନଟା ଓହୋ
ସତ କଥା ହେଲା ହଁ ସେଇ ଦି ଚାର କିରିଠୁତ ଆଉ କିଛି ଶୁଖି ଚାକିରି ନାହିଁ। ସୁଖ ଆଉ ଶାନ୍ତି ହିଁ ହିଁ।
କୋଉଥିଲି। ବହୁତ ବଢିଆ ମାନେ କଣ କହିଲେ? ସରକାରଙ୍କର ପୁଅ ଭଳିଆ ରହିବେ।
ଏ ହେନେ ଆମ ଝିଅପିଲାଙ୍କ ପାଇଁ ଟିକେ ମତ ଏଇଟା ବ୍ୟକ୍ତିଗତ।
ଆଜ୍ଞା। ହଁ ନାଇଁ ନାଇଁ ସତକଥା ଯୋଉମାନେବି ଶିକ୍ଷକ ଚାକିରି କରିଛନ୍ତି ହୁଁ ନାଇଁ ନାଇଁ ଯୋଉମାନେବି ଶିକ୍ଷକ ଚାକିରି କରିଛନ୍ତି କହିଲା ଲେଖା ସେମାନେ ସରକାରଙ୍କର ପୁଅ ଝିଅ ଭଳିଆ ରହୁଛନ୍ତି। ଇଛା ହେଲେ ଯିବେ ଇଛା ହେଲେ ଯିବେନି ଆଜିବି ଇଛା ହଉଛି ଇଆଡେ ଯିବା ଆଜି ଇଛା ହଉଛି ବନ୍ଦ। କାହିଁକିନା ଅଧିକାଂଶ ଟାଇମତ ସ୍କୁଲ ବନ୍ଦ ରହୁଛି।
ହେଁ ହେଁ।
ବୁଝିଲେକି ଅଧିକାଂଶ ଅଧିକାଂଶ ଟାଇମ ସ୍କୁଲ ବନ୍ଦ ରହୁ କାହିଁନା ବର୍ଷ ଜାଗାରେ ଛଅମାସ ଖୋଲା ହେଲା ଛଅ ମାସ ବନ୍ଦ। କିନ୍ତୁ ସେଇ ବନ୍ଦରେବି ଶିକ୍ଷକ ମାନ ତାଙ୍କର ଅଁ ମାନେ ସେ ବନ୍ଦରେ ଶିକ୍ଷକମାନେ ତାଙ୍କର ଦରମା ପାଉଛନ୍ତି। ହେଇଟା କିନ୍ତୁ ଗୋଟେ ପୋ ମାନେ ତାଙ୍କର ଭଲ ଇଏ।
ସେଇଟା ଥିଲା ସେ ସମୟ ଥିଲା ବର୍ତ୍ତମାନ ସେ ସମୟ ନାହିଁ ଆମେ ଯୋଉ ଘରେ ରହିକି ପାଉଥିଲେ। ଆପଣତ ବର୍ତ୍ତମାନ ଶିକ୍ଷାର କୋଉ ପ୍ରକାରର ହେଲାଣି ଆପଣତ ଜାଣିଥିବେ ଅବଗତ ନିହାତି ଥିବେ ସେ ବିଷୟରେ।
ଆଜ୍ଞା ଆଜ୍ଞା
ଡୁ ଆକ୍ ଥିଲା ନେଆପ ଆମୁଁ ଥିଲା। କିନ୍ତୁ ବର୍ତ୍ତମାନ ନାଇଁ ବର୍ତ୍ତମାନ ତ ଏ ତେ ଶିକ୍ଷକମାନଙ୍କର କାମର ଭାର ଏତେ ଅଧିକା ଯେ ସେଇଟା ମୁଁ ଦେ
ହଁ କାହିଁକିନା ଏତେ ସବୁ ହବାର କାରଣ ହୋଉଚି କଣ କଇଲେ ଯେବେଠୁ ଆମ ଅ ଦେଶରେ କୋରୋନା ଭାଇରସ ପଶିଲା ସେହି ଦିନଠୁ ଆମର ସ ସବୁ ଏପଟ ସେପଟ ହୋଇଗଲା। ଆମର ସବୁ ଲାଇନ ଦେଖନ୍ତୁ ଯେମତିକ କି ମାନେ ଖାଦ୍ୟ ଉପରେ ହଉ କି, ଶିକ୍ଷା ଉପରେ ହଉ କି ମାନେ ବାଣିଜ୍ୟ ଉପରେ ହୋଉ ସବୁ ଆମର ସବୁ ଏପଟ ସେପଟ ହେଇଗଲେ। ସେଜୁନୁ
ଆପଣ ଆପଣ କୋଉଥିପାଇଁ?
ନା ମୁଁ ଏବେ ଅଛି। ମାନେ ଏବେ ମୋର ପଢ଼ାପଢି ଚାଲଚି। ମୁଁ ଏବେ କିଛି ସେ ଉପରେ ଭାବିନି।
ଆଚ୍ଛା ଆଚ୍ଛା ଆଚ୍ଛା ସରିନି ଆପଣଙ୍କର।
ନାଇଁ ଏବେ ମୁଁ ସେ ଉପରେ ଭାବିନି। ହଁ ଏବେ ଆଗକୁ ଏବେ ଏବେ ଯୋଉଠି ମୁଁ ଅଛି ଆଗ ସେଇ କଥା ଭାବିବି ତାପରେ ଆଗ କଥା ଭାବିବି।
ହଁ ନିହାତି ନିହାତି ସେଇଟା ସରିଲେ ସିନା ଆଗକୁ ଯିବେ।
ହଁ ଯଦି ମୁଁ ଆଗ କଥା ଭାବି ଦୋଉଚି ତ ଏବେଟା ମୋର ଅ ଅସୁବିଧା ହେଇଯିବ।
ଆଜ୍ଞା ନାଇଁ ଆଗ କଥା ଭାବିବେ ଭାବିକି ସେଇ ଅନୁସାରେ ଆପଣ ପଢାପଢିଟା ତ ଜାଗି ଜାରି ରଖିବେ ଆଉ କଣ। ଏମିତି କଣ ଆଉ ଆପଣଙ୍କର ଦୀପା ଆଶୀର୍ବାଦ ପାଇଁ ପରୀକ୍ଷା ଦେଇଦେବେ ହେଇଯିବ ସେଇଟା ତ ନୁହେନା। ପିଲା କେତେ କେତେ ତ ଲେଖା ପଢ଼ୁଚନ୍ତି କେତେ କଷ୍ଟ କରୁଚନ୍ତି ଗୋଟିଏ ସରକାରି
ହଁ ସେଇଟା ହୋଉଚି କଥା। ମାନେ ଗୋଟେ ଗୋ ଟେ ଚାକିରି ପାଇବା ପାଇଁ ଲୋକମାନେ, ପିଲାମାନେ କେତେ କଷ୍ଟ କରୁଚନ୍ତି। ଆଉ ତାପରେବି ମାନେ ଜଣ ଜଣଙ୍କ ଭାଗ୍ୟରେ ଅ ଛି। ସେମାନେ ଥରେ ବି ଟ୍ରାଏ କରିଥିଲେ ତାଙ୍କର ହେଇଯାଉ
ସେ ସେ ସେ ବିଷୟରେ ଅଧିକ ମାନେ ଅନୁଭୂତି ଆମ ପାଖରେ ଅଛି। ଆପଣ ତ ସେ ଜାଗାକୁ ଆସିନାହାନ୍ତି।
ଆଜ୍ଞା ନାଇ ମୁଁ ଯେତିକି ବି ଜାଣିଚି କାହିଁକିନା ଆ କାହିଁକିନା ମୋଠୁବି ବଡ଼ ଭାଇ ଭଉଣୀମାନେ ସମସ୍ତେ ଇଏ ମାନେ ଚାକିରି ପାଇଁ ପ୍ରୟାସ କରୁଛନ୍ତି ତ ସେମାନେ ହିଁ ମତେ ସିକୋଉଚନ୍ତି ଏଇ ଟାଇମ ଏମତି ଏମତି ହେଲା କଣ ହେଲା କଣ ନାଇଁ।
ଆପଣତ ଏବେ ଶୁଣୁଚନ୍ତି ଯିବେ ଯେତୋବେଳେ ସେ ଜାଗା ଉପରକୁ ହଁ
ମୁଁ ବି ନିଜେ ହଁ କାହିଁକିନା ମୁଁ ବି ନିଜେ ବି ମୋବାଇଲରେ ଦେଖୁଚି ସୋଜ ମାନେ ଏ ଯେ କଣ ଆମର ସମାଜରେ ସମାଜରେ ଦେଖୁଚି, କି ଆମର ଯେଉଁ ପେପର୍ ଆସୁଚି ଆମର ସମ୍ବାଦ ପେପର୍ ସେଇଟା ବି ସେଥିରେ ବି ଦେଖୁଚି। ଏମିତି ସବୁ ରହୁଚି।
ନିହାତି।
ହେଲାକି ହ ହଉ ଭଲ ଆପଣ ଶିକ୍ଷୟିତ୍ରୀ ଆଜ୍ଞା।
ମୁଁ କହିଲି ଏବେଠୁ ପଢାପଢି ସହ ଯୋଉ ଯୋଉଥି ପାଇଁ ବି ଭବିଷ୍ୟ ଯାହା ଟା ହବାକୁ ଲକ୍ଷ ରଖିଥିବେ ସେ ବିଷୟକୁ ଧ୍ୟାନ ରେ ର କି ସେଇ ଅନୁସାରେ ପଢାପଢି କରନ୍ତୁ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କୁ ବି ମୁଁ କ ହଲି ହଲି ଜଣାଅଛି ଆପଣ ବି ଭଲରେ ଏ ଶିକ୍ଷୟିତ୍ରୀ ହୁଅନ୍ତୁ ଖୁବ୍ ଶୀଘ୍ର ଆପଣଙ୍କର ଗୋଟେ ଚାକିରି ହେଇଯାଉ।
ନିହାତି ଆପଣଙ୍କ ତୁଣ୍ଡ ଶୁତୁଣ୍ଡ ହୋଉ ବହୁତ ଜଲଦି ହିଁ ହିଁ ହିଁ
ହ
ହଉ ଆପ୍ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା।
ଆଜ୍ଞା।
ଆଜ୍ଞା।
ରଖୁଛି ଧନ୍ୟବାଦ ଜୟ ଜଗନ୍ନାଥ।
ଧନ୍ୟବାଦ ଜୟ ଜଗନ୍ନା